ରବି କଣ କରୁଛ? ମୁଁ କହିଲି ରୁଦ୍ର ଭାଇ କଣ କରୁଛ?
ହଁ, ଭାଇ ଭଲ ଅଛି। ତୁମେ କେମ୍ ତି ଅଛ? ହଁ, ହଁ ଶୁଭା ଯାଉଛି। ତମର ସେଠି କଣ ଗୋଟେ-ଏ କାଉ କଣ ବୋବ୍ ବେଲା ପରି ଶୁଭୁଚି ଟିକେ?
ଆରେ ହଁ, ଭାଇ ଏଠି ଯେହେତୁ ମୁଁ ଟିକେ ବଗିଚାରେ ଆସିକି ବସି ସିଛି, କାରଣ ମତେ ବହୁତ ବିଜାର ଲାଗୁଛି, ଏକଲା ବସି ବସି। ତ ଭାବିଲି ଖି ଟିକେ ଭଲ ଲାଗିଥାନ୍ତା ଆଉ।
ହଁ, ବଗିଚା ଆଡେ ବସିଲେ ଏମିତି ସ ଗଛ ପତ୍ର ନେଚର ରେ ରହିଲେ ଟିକେ ଭଲ ଲାଗିବ। ତା ସହିତ ପଶୁ ପକ୍ଷୀ ମାନଙ୍କର ସୁମଧୁର ସ୍ଵରରେ, ତମ ମନ ମଗ୍ଧହେଇ ଯିବ।
ଏଥର ତ ଟିକେ କମି ଯାଇଥିବ ସାଉଣ୍ଡ ଟା?
ହଁ, ହଁ ଏଥର ଟିକେ ଭଲ ଅଛି। ହଁ, ଏଥର ଟିକେ କ-କମ୍ ଅଛି। କୁହ ଭାଇ, ହେଲେ ହଁ, ହଁ କୁହ।
ମୁଁ କହିଲି କି ଆଗକୁ ଯୋଉ ଆସୁଛି, ଆମର ସେଇ ଗଣେଶ ପୂଜା। ସେଇ ଗଣେଶ ପୂଜାରେ ତମେ ଟିକେ ଗାଁରେ ରହିକି, ସେଇ ଗଣେଶ ପୂଜାରେ ଟିକେ ଯୋଗଦାନ ଦେଇଥାନ୍ତ କି?
ହଁ, ଆରେ ଏଇଟା ତ ଗୋଟେ ବଢିଆ କଥା! ମହାପ୍ରଭୁଙ୍କ କାମରେ ଲାଗ କିବ ଗଜାନନଙ୍କର କା-କାମ ହବ ଆଉ, ଆମେ ଯଦି କାମ ନ କରିବା ତାହେଲେ କେମତି ହବ?
ଆରେ ହଁ, ମହାପ୍ରଭୁରୁ ମନେ ପଡିଲା! ଆରେ ଆମର ଏଇ ପୋଲସରା ବା! ମୁଁ କହିଲି କି ମହାପ୍ରଭୁରୁ ମନେ ପଡିଲା। ଯେହେତୁ ଆମେ ମିଶିକି ବୁଲିବାକୁ ଯାଇଥିଲେ, ଆମର ଜଗନ୍ନାଥ ଜଗନ୍ନାଥ ଧାମ। ସେଠି ଯୋଉ ଆମେ ବୁଲାବୁଲି କରିଥିଲେ। ତମେ ତ ହେତୁ ଥିବ, ଆମେ ବହୁତ୍ ସାରା ମଜା ମସ୍ତି କରିଥିଲେ। ଏବଂ ସେ ସମୁଦ୍ରରେ ଭାଇ ଗାଧେଇଲା ବେଳକୁ ଯୋଉ ମଜା, କହିଲେ ନ ସରେ।
ମୁଁ ଭାବୁଛି, ସେ ମଜାକୁ ଆଉଥରେ ଆମେ କେବେ କରିବା? ଆଉ, ଥରେ କେବେ ପୁରୀ ଯିବା କଁ କହୁଛ? ତ
ଆରେ ହଁ, ସତ କଥା! ସେଇଥିପାଇଁ ତ ମୁଁ ମନେ ପଡିଲୁ, ବୋଲି କହିଦେଲି। ମୁଁ କହୁଥିଲି କି, ଏଇଥରକ ଯିବା କିନ୍ତୁ ପୂର୍ବଥର ତ ଆମେ ଟ୍ରେନ୍ ରେ ଚାଲି ଯାଇଥିଲେ। ସେତେ ମଜା ଲାଗିିନଥିଲା, ଏଇ ଥର କଁ ମୁଁ ଭାବୁଛି, ମୁଁ ଟିକ୍ ଟିକେ କହିଲା ବେଳେ ତମେ କଥାଟାକୁ ପୁରା ଶୁଣିଯାଅ। ତା'ପରେ ଯାହା କହିବା କଥା ତମେ କହିବ କଣ କହୁଛ?
ହଁ, ହଁ, ଠିକ୍ ଅଛି।
ଆଚ୍ଛା, ମୁଁ କହିଲି କି ଯେତେବେଳେ ଆମେ ପୁରୀ ଯିବା, ଯେହେତୁ ମୁଁ ଏବେ ନୂତନରେ ଗୋଟେ ବାଇକ୍ ଟେ ଆଣିଛି ଗୋଟିଏ ବୁଲେଟ୍। ଆଉ ମୋ ଭାଇ ଆଣିଛି, ଗୋଟିଏ କେ ଟି ଏମ୍। ତ, ମୁଁ ଭାବୁଛି, ଆମର ଏପଟୁ ଦୁଇ ଜଣ ସାଙ୍ଗ ହୋଇକି ଯିବା। ତମର ସେଇଠି ଆଉ ଦୁଇ ଜଣ ବାହାରିବ। ଦୁଇ ଜଣ ଯାକ ବାଇକ୍ ରେ ପଳେଇବା ଆଉ।
ଆରେ, ଏଇଟା ତ ବହୁତ ବଢିଆ ହବ। ଆରେ-ଏ ମଟର ସାଇକେଲରେ ତ ବୁଲିଲେ ଆମେ, ଅଧିକ ଜାଗା ବୁଲି ପାରିବା। ଏବଂ ଆମର ସମୟ ସହିତ, ପଇସା ମଧ୍ୟ କମ ଖର୍ଚ୍ଚ ହେବ।
ଆଚ୍ଛା, ଆଚ୍ଛା, ମୁଁ କହୁଥିଲି କି! ମୁଁ ତ ଏମିତିରେ ବଗିଚାରେ ବଇଛି। ଯଦି କିଛି, ପଛ ପଟୁ କିଛି ସାଉଣ୍ଡ କି କଣ କିଛି! ତମ ଥି ତ ଅସୁବିଧା ବାଧା ଦେଲା ଭଳି ସାଉଣ୍ଡ ଏମିତି ହୁଏ। ତା, ହେଲେ ମତେ ଟିକେ ଜଣେଇବ। ଯେହେତୁ, ମୁଁ ଏଠି ଜାଣି ଜାଣିକି ବସିଛି। କିଛିସ୍ ପକ୍ଷୀ ପାକ୍ଷୁ ପଶୁ ପକ୍ଷୀ କିମ୍ବା ସେ ଆମ ନେଚରକୁୁ ଅନୁଭବ କରିବା ପାଇଁ, ଯଦି କିଛି ତମକୁ ବାଧା ଦିଏ, ତାହେଲେ ମତେ କହିପାରିବ ହେଲା।
ହଁ, ହଁ ଯଦି ବାଧା କିଛି ହୁଏ, ମୁଁ ଯଦି ତୁମ କଥା ନ ଶୁଣିପାରେ, ତାହେଲେ ମୁଁ ତମକୁ ନିଶ୍ଚୟ କିହିବି। ଏଥିରେ କଣ ଅଛି? କହିବାର
ଆଚ୍ଛା, ହଁ, ମୁଁ କହୁଥିଲି କି! ସେଇ ଗଣେଶ ପୂଜା କଥା। ସେଇ ଆମ ଗଣେଶ ପୂଜାରେ ତ ଜାଣିଛ, ଭାଇ ବହୁତ ପଇସା ଖର୍ଚ୍ଚ ହଉଛି। ସେଇଠି ଯୋଗୁ। ଆମ ଗାଁ ରେ ଗୋଟିଏ ଲୋକ ଅଛନ୍ତି ମାନେ ସେ ପ୍ରଭୁଙ୍କ ପାଇଁ କିଛି ବି କରିପାରିବେ। ତାଙ୍କୁ ଆର ବର୍ଷ ସେ ପାଖାପାଖି ସତୁରିରୁ ଅ ଅଶି ହଜାର ପର୍ଯ୍ୟନ୍ତ ସାହାଯ୍ୟ କରିଥିଲେ ଆମଟିକି। ମାନେ ଗଣେଶଠୁ ନେଇକି ଗଣେଶ ରେ ସେଇ ଭୋଗ ଅନ୍ନପ୍ରସାଦ ସମ ମୁ ଭସାଣୀ ସେ ଆମର ଡିଜେ ଗାଡି ସବୁ ସେ ବୁଝିଥିଲେ। ତ ତମର ସେଇପଟେ ତ ହଉ ଥିବ ନା ନାହିଁ କହିପାରିବିନି କିନ୍ତୁ ମୁଁ କହୁ ଚିକି ଏଇ ବର୍ଷ ତମେ ଆମ ଗାଁ ରେ ଆସିକି ଟିକେ ଯୋଗଦାନ ଦିଅ ବୋଲି।
ହଁ ହଁ ଏଇଟା ତ ବହୁତ ବଢିଆ କଥା ହେଲେ ତମର ସେଠି ସବୁ ଗଣେଶ ପୂଜା କେମିତି ପାଳନ ହୁଏ? କେମିତି ତମେ ମହାପ୍ରଭୁଙ୍କୁ ଆଗମନ କର ବିସର୍ଜନ କର ମତେ ଏହା ଦେଖି ବହୁତ ତ ଖୁସି ଲାଗିବ। ଏମିତି ମୁଁ ଜାଣିବାକୁ ପାଇବି ଯେ କେଉଁଠ କେଉଁ ସ୍ଥାନରେ କିପରି ମହାପ୍ରଭୁ ଗଜାନନଙ୍କର ପୂଜା କରାଯାଏ।
ଆରେ ମୁଁ କହୁଥିଲି କି ତମେ ତ ସ ତ କଥା କହିଲ ସେଇ ହିସାବରେ ମୁଁ ବି କହୁଛି କି ତମେ ପାଞ୍ଚ ଦିନ ଆସିକି ଆମ ଗାଁରେ ରହିଯିବ ତାପରେ ପାଞ୍ଚ ଦିନ ମୁଁ ଯାଇକି ତମ ଗାଁ ରେ ଯାଇକି ବୁଲି ବୁଲି କରିବି ଆଉ।
ହଁ ହଁ ଆରେ ଏଇଟା ତ ବହୁତ ବଢିଆ କଥା ବନ୍ଧୁ ଯଦି ବନ୍ଧୁଙ୍କ ଘରକୁ ନ ଆସିବେ ତାହେଲେ ବନ୍ଧୁ ତୋର ସମ୍ପର୍କ ରହିବଟି?
ଏଆ କଥା କହିଲ ଯେହେତୁ ମୋର ଏତେ ଧ୍ୟାନ ନଥିଲା କି ତମର ସିଆଡେ ବୁଲିବାକୁ ତମେ ହିଁ କହିଲ? ମୋର ସେଟେ ଗଲେ ଟିକେ ଅଲଗା ଲାଗିବ ତ ମୁଁ ବି ଭାବିଲି ମୁଁ ଯଦି ଆମ ଏଠିକି ଯିବି। ମତେ ବି ଟିକେ ଅଲଗା ଲାଗିବ ଏବଂ ମଜା ବି ଲାଗିବ ଏବଂ ତମର ସେଠିକେ କେମିତି କଣ ତ ନୂତନ ଦେଖିବି ଆଉ।
ହଁ ହଁ ଆରେ ଏଇଟା ତ ବହୁତ ବଢିଆ କଥା ଯଦି ଗୋଟେ ଆମେ ଯଦି ଗୋଟେ ଜାଗାର ଅନ୍ୟ ଜାଗା ପାଖକୁ ଯିବା ତାହଲେ ତ ଆମେ ତ ଜାଣିପାରିବ ନାଇଁ ଗୋଟେ ଜାଗା ବିଷୟରେ ଯଦି ଘରେ ରହିବା କେମିତି ଜାଣିବା ଏଇଟା ତାକୁ ଏ ଗୋଟେ ସ୍ଥାନରେ ଅନ୍ୟ ସ୍ଥାନକୁ ବୁଲିବା ଏଇଟା ହେଲା ଆମର ଗୋଟେ କାମ।
ଆରେ ହଁ ଭାଇ ଯେହେତୁ ଆମର ଏଇ ପର୍ବପର୍ବାଣି ଟାଇମ ରେ ସବୁ ଲୋକମାନେ ଏକତ୍ରିତ ହୁଅନ୍ତି। ଏବଂ ସବୁର ଅ କଥା ଜଣା ପଡେ ମାନେ କୋଉ ଲୋକ କେମ
ହଁ କେମିତି ଅଛି?
ସେଠି ଯାଇଥିଲି କିନ୍ତୁ ସେଠି ଯେ ଯେତେବେଳେ ଗଲି ଏ ଗଣେଶ ପୂଜା ଟାଇମ ମୁଁ ଯେତେବେଳେ ମତେ ବହୁତ ଠକିଲେ। ଲଡ଼ୁ ର ଦାମ ଚାଳିଶ ରୁ ପଚାଶ ଟଙ୍କା ନାଖାନେ କହିଲେ।
ହଁ ହଁ ଆରେ ଏମିତି ତ କଥା।
ଟ ଚାଳିଶ ପଚାଶ ଟଙ୍କା ତ ଏଇଟା ମୁଁ ଠକାମିର ଶିକାର ହେଲି ନା ନାହିଁ?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
ହଁ ଭାଇ ତମେ ଠକାମିର ତ ଶିକାର ହେଇଗଲ। ଏବେ ଏମିତି ଧ୍ୟାନ ରଖିବ ଯେମିତି ଆଗକୁ ଆଉ କୋଉଠି ଠକାମି ରେ ନ ପଡ।
। ଆରେ ହଁ ସେଇଥିପାଇଁ ତ ମୁଁ ତମକୁ ଅପ୍ରିବି ବୋଲି କହୁଛି କାରଣ ଏକଲା ଗଲେ ତ କିଛି କରିବା ପାରିବା ନାହିଁ। କାରଣ ସେଠିର ଲୋକାଲ ପିଲାର ସପୋଟ ନଥିଲେ କିଛି ବି ହୋଇପାରିବ ନାହିଁ। ଯେହେତୁ ମୁଁ ଯଦି ତାଙ୍କ ସହିତ କଥା ହେଥାନ୍ତି ତ ସେମାନେ ମତେ ପଇସା ମାଗିଥାନ୍ତେ ମୁଁ ନ ଦେଇଥିଲେ। ହାତାହାତି ବି ହୋଇଥାନ୍ତେ ତ ଏତେ କାମ ଠୁ ଭଲ ତିରିଶ ଚାଳିଶ ଦେଇ ସେଇଠୁ ଫେକି ଆସିବି ହେଇକି ନା କଣ?
ଆରେ ଏହା ତ ତମର ଏକ ବୁଦ୍ଧିମାନ ର କାର୍ଯ୍ୟ ଆମେ ଯଦି ଗୋଟେ ନୂଆ ନୂଆ ସ୍ଥାନକୁ ବୁଲିବାକୁ ଯାଇଛେ ସେଠାରେ ଆମେ ଯଦି ତ ତାଙ୍କ ସହିତ ଝଗଡା କରିବା ଆମର ହିଁ କ୍ଷତି ହବ। ଆମ ଆମର କ୍ଷତି ସହିତ ଆମର ଯଦି କୌଣସି କ୍ଷତି ହୋଇଯାଏ ତା ସହିତ ଆମ ପରିବାର ଆଉ ସାଙ୍ଗସାଥି ସେମାନଙ୍କ ସମସ୍ତଙ୍କର ମଧ୍ୟ ଅସୁବିଧା ହେବ ସେ ଯୋଉ
ହାଲୋ ହାଲୋ ଭାଇ ହାଲୋ ଭାଇ। ଆଉ ଥରେ କେବେ ପୁରୀ ଯିବା କି କେବେ-କେବେ ଯିବା କହୁନା?
ଆରେ ମୁଁ ତ କହିଲି ଆମର ଯେହେତୁ ଦୁଇଟି ବାଇକ ଅଣାଯାଇଚି ସେଇଟା ପୂଜା କରିବା ପାଇଁ ମୁଁ ପୁରୀ ଯିବି ବୋଲି ଭାବୁଚି। ବୁଝି ତମେ କୋଉ ଦିନ ଫ୍ରି ଅଛ କୁଅ ମୁଁ ଦୁଇଟି ଯାକ ବାଇକ୍ ଧରିକି ଆମେ ଦୁଇ ଜଣ ଯିବୁ ଆଉ ତମେ ଆଉ ତମର ସେଇ ଯୋଉ ସାଙ୍ଗ ରହିଛି ତମେ ଦି ଜଣ ଆସ ସିବ ଆଉ ମିଶିକି ଯିବା ତମେ ହିଁ କୁହ କୋଉଦିନ
ହେଲେ ଏ-ତୁମର ବାଇକ୍ କେ-କେତେ ଦିନ ହେଲା ନେଇ ଆସିଚ?
ଆରେ ଯେହେତୁ ଏବେ ଟିକେ କେତେ ଦିନ ତଳେ ଆମର ଜାଣିଥିବ ଆମର ସରକାର ଜିଏସ୍ ଟି ଟିକେ କମେଇଥିଲେ ତ ସେଇ ଟାଇମରେ ମୁଁ ଭାବିଲି ସେଇଟା ଟାଇମଟା ହିଁ ଠିକ୍ ହବ। ସେଇ ଟାଇମରେ ଗୋଟେ ତ ଆଣିବାକୁ ଯାଇଥିଲି କିନ୍ତୁ ଯେତେ କମ୍ ପଇସା କହିଲି ଯେ ସେ ଭାଇ ମୁଁ ଆଉ ରହିପାରିଲିନି ଗୋଟିଏ ଥରକେ ଦୁଇଟି ବାଇକ୍ ଆଣିଲି ଭାରି। ଟି ଗୋଟିଏ ପଇସା ଦେଇଦେଲି ମାନେ ନେଟ୍ କରିଦେଲି ଆଉ ଗୋଟିଏ ଇଏମାଏ ଟା ଆଣିଚି ଭାରି ଆଉ।
ଆରେ ବା ଭାଇ ବହୁତ ବଢିଆ କାମ କରିଚ ଇ ଏମ ଆଇ ତ ଦିଟି ଯାକ ବାଇକ ରେ ଦେବା ସମ୍ଭବ ହୋଇ ପାରେ ନାହିଁ। ଗୋଟିଏ ତା ଗୋଟେ ଇଏ ମାଇ କରିଦିଅନ୍ତ ଆଉ ଗୋଟେ କ୍ୟାସ୍ ନେଇ ଦେ କ୍ୟାସ୍ ରେ ନେଇ ଆସିଲ। ହେଲେ ମୁଁ କହୁଥିଲି ଆସନ୍ତା ମଙ୍ଗଳବାର ଦିନ କଣ ହେଇପାରିବ ଯିବା ପାଇଁ?
ଆରେ ଭାଇ ଏଇ ମଙ୍ଗଳବାର କହିଲେ ମୋତେ କିଛି ଅସୁବିଧା ନାହିଁ ଯେହେତୁ ମୁଁ ବି ତ କାମୁଡା ଆଣିଥିବ କାମ ର ଛୁଟି ନେଇକି ଆସିଚି ଯାଇଥାନ୍ତି କିନ୍ତୁ ଏଇ ଯୋଉ ଲଗାତାର ଚାରିରୁ ସାତ ଦିନ ହେଲା ମେଘ ବର୍ଷାର ଲାଗି ରହିଚି ଏଇ ବର୍ଷାରେ ମତେ ଯିବାଟା ଅସମ୍ଭବ ଭଳି ଲାଗୁଚି ଏବଂ ସେଇ କାମ ବି ମନ ଲାଗିବନି ତମେ ଯେମିତି ଜାଣିଥିବ ମେଘୁଆ ପାଗରେ ସେଇ ଘରର ଟିକେ ପକୁଡି ଝଣାକୁ ଚା ଟା ଖାଇଦେଲେ ମାନେ ଦିନଟି ଯାକର ଡିପ୍ରେସନ ମାନେ ଷ୍ଟ୍ରେସ୍ ସବୁ ଗୋଟିଏ ଥରକେ ଶାନ୍ତି ହୋଇଯାଏ।
ହଁ ହଁ ଏଇଟା ତ ବଢିଆ କଥା ଚାହା ସହିତ ଆରେ ବର୍ଷା ପାଗରେ ଚିକେନ ପକୋଡ଼ା ଟିକେ ହେଇଥା ତା ସହିତ ଟିକେ ଚାଟ ମସଲା ଏବଂ ଦେଇକି ଖାଇଲେ ଯୋଉ ମଜା ଭାଇ ତା ମଜା କିଛି ନିଆରା। କିନ୍ତୁ ମଜା ତ ବର୍ଷାର ନେଇ ଗଲେ ବର୍ଷା ଆମକୁ ଯ ବ ରାସ୍ତାରେ ଏତେ ସବୁ ଆଣ୍ଠିଏ ଆଣ୍ଠିଏ ପାଣି ହେଇଯାଇଛି ଯେ ଯାନବାହାନରେ କିଛି କୁଆଡେ ଯାଇ ଆସି ହେଉନାହିଁ। ଏବଂ କୌଣସି ଯଦି ସାମଗ୍ରୀ ଆମ ଆଣିବାକୁ ପଡୁଛି ଦୋକାନ ବଜାର ମଧ୍ୟ ଭଲସେ ଖୋଲା ହଉନାହିଁ ଏମିତି ସବୁ ଅସୁବିଧା ହଉଛି। ଟିକେ ବର୍ଷାର ମଜା ନେଲେ ଆଉ ଟିକେ ଅସୁବିଧା ଭୋଗିବାକୁ ପଡିଥାଏ ଆଉ କଣ।
ଆରେ ନାଇଁ ନାଇଁ ସେଇଟା ତ ଗୋଟେ ଅଲଗା କଥା ପାଣି ଏବେ ନହେଲେ ଆଉ ଟିକେ ଗଲେ ଚାଲିଯିବ ଆଉ ଗାଡି ବସ ପୁଣି ଚାଲିବ ମୁଁ କହୁଥିଲି କି ଆମର ଏଇପଟେ ତ ଗାଉଁଳିଆ ଟା ତ ବିଲବାଡିରେ ବହୁତ ସାରା ଚାଷ ହୁଏ ଏଇ ଲଗାତାର ଘରୁ କଣ ହୋଇଚି ନା ଆମ ଗାଁରେ ପାଖାପାଖି ଶହେ ଭରଣ ଖଣ୍ଡେ ତଳି ଚାଷ ହେଇଥିବ। ଏଇ ତଳି ଚାଷ ସବୁ ଗୁଡିକ ପାଣିରେ ପାଣିମୟ ହକି ସବୁ ତଳି ଖରାପ ହୋଇଯାଇଚି ମତେ ଯାହା ଲାଗୁଚି ଆଉ ଆମ ଏଇ ଗାଁ ରେ ଆଉ ହେଇ ପାରିବନି ଏଇ ବର୍ଷା ଧନ ଆଉ ତମେ ଯେମିତି କହିଲ ସେଇ ଚିକେନ ପକୋଡ଼ା କଥା ଖାଇଲେ ମଜା ଲାଗିବ ତମର ଜାଣିଥିବ କି ନା ନାହିଁ କହିପାରିବିନି ମୁଁ ବା ପାଖାପାଖି ତିନିରୁ ଚାରି ବର୍ଷ ହେଲା ଆମେ ଟିକି ନିଦେଷ ନିଷେଧ କରିଦେଇଛି କାରଣ
କୁହ।
ମୁଁ ଯେହେତୁ ଟିକେ ମାହାପ୍ରଭୁଙ୍କ ପାଖୁକୁ ଯିବାକୁ ଭଲ ଲାଗେ। ତ ମୁଁ କଣ ଶୁଣିଥିଲି ସେଇ ଆମିଷ ନି ଷେଧ କଲେ ପ୍ରଭୁ ଟିକେ ଭଲସେ ଡାକ ଶୁଣନ୍ତି ବୋଲି ଆଉ।
ହଁ ହଁ ତୁମେ ମଧ୍ୟ ଠିକ୍ କହିଚ ପ୍ରତ୍ୟେକ ଗୋଟିଏ ଜୀବକୁ ମାରିକି ପ୍ରତ୍ୟେକ ଦିନ ଖାଇବା ତ ଠିକ ନୁହେଁ। ତୁମେ ଯାହା ନିଷ୍ପତି ନେଇଛ ନେଇଛ ଭଲ କରିଚ। କିନ୍ତୁ କଣ କରିବା ଏ ମନ ତ ଟିକେ ନିଖେ ମାନେ ନାହିଁ। ଦେଖିବା ମୁଁ ମଧ୍ୟ ତେଷ୍ଟା କରୁଚି ଆମିଷ ଛାଡିବା ପାଇଁ। ଉଁ ଦେଖିଆ କଣ ହୋଉଛି ଆଉ। ତୁମ କଥାରୁ ମତେ ଗୋଟେ ଭ ଭଲ ଲାଗିଲା ଯେ ଆମିଷ ଛାଡିବାଟା ନିହାତି ଭଲ ବୋଲି। କଁ କୋହୁଚ ଆଉ
ଆରେ ମୁଁ ତ ପିଲାଦିନରୁୁ ଛାଡି ଦେଇଥାନ୍ତି ଯେହେତୁ ମୋରୋ ଟିକେ ବାଳ ଝଡ଼ିବାରେ ଲାଗୁଚି ତ ମୋତେ ଡକ୍ଟର କହିଥିଲେ କି ତମୁକୁ ଟିକେ ପ୍ରୋଟିନ ବୋହୁତ ମାତ୍ରାରେ ଦରକାର ଯେହେତୁ ଆମର ଆମିଷ ମାନେ ଚିକେନରେ ବୋହୁତ ସାରା ପ୍ରୋଟିନ୍ ରୋହୁଚି। ତ ମୁଁ ସେଇଟାକୁ ଖାଇବାରେ ଲାଗିଥିଲି ଏବଂ ତମେ ତ ଜାଣିଥିବ ଆମ ବାଳ ପାଇଁ ସବୁଠୁ ଭଲ ହେଲା ଓ ମେଗା ଥ୍ରୀ। ସେଇଟା କେବଳ ମାଛରେ ହିଁ ଅଧିକ ମିଳିଥାଏ ତ ମାଛ ବି ଖାଇବାକୁ ପଡିଲା। ତାପରେ ଯଦି ମଧ୍ୟ ଏତେ ମଧ୍ୟ ସବୁ ରୋଷେଇ କରିବାକୁ ଟାଇମ୍ ନଥାଇ ତହେଲେ ଅଣ୍ଡାରେ ତ ଆମର ପାଖାପାଖି ସାତ ଗ୍ରାମ ପ୍ରୋଟିନ୍ ରହିଅଛି। ସେଇଟାକୁ ତ ସିଜେଇକି ଖାଇଦେଲେ ଦିନଟି ଯାକାର ପ୍ରୋଟିନ ପାଖାପାଖି କମ୍ପ୍ଲିଟ୍ ହୋଇଯାଏ। ସେଇଥିପାଇଁ ମୁଁ ଭାବୁ ଛାଡି ପାରୁନଥିଲି କିନ୍ତୁ କଣ କରିବା ପ୍ରଭୁଙ୍କ ଲୀଳା ସବୁ ତ ଆଉ। କଣ କରିବା।
ହଁ ହଁ ଠିକ୍ ଅଛି ହୋଉ ରଖୁଚି ଭାଇ ମୁଁ ମତେ ଅନ୍ୟ ଜଣଙ୍କର କଲ୍ ଆସିଲାଣି ତ
ମୁଁ କହୁଥିଲି କେ ମୁଁ ଯେଉଁ କଥାଟା ପାଇଁ କଲ୍ କରିଥିଲି ସେଇଟା ଟିକେ କହିପାରିଲି ନାହିଁ ଟିକିଏ ଶୁଣି ଦିଅନ୍ତୁ। ଏଇ ଯୋଉ ଆମେ ମହାପ୍ରଭୁଙ୍କ ପାଖୁକୁ ଯିବା। ଯେହେତୁ ମୁଁ ପ୍ଲାନ୍ କରିଛି ଯେ ଦଶରୁ ପନ୍ଦର ଦିନ ଲଗାତାର ରହିବା। ତ ସେଇଥି ପାଇଁ ତମେ ଟିକେ କପଡା ଧରିଥାନ୍ତ ଯେଦି ବି ଧରି ପାରିଲ ଆମର ଏଇ ଏ ରିଆ ଗୋଟେ ନୂଆ ଭିଶାଲ୍ ମେଗାମାର୍ଟ ଖୋଲା ଯାଇଛି ତମେ ମତେ ଭିଡିଓ କଲ୍ ଟି କରିବ। ମୁଁ ତମକୁ ସେଇ ଭିଡିଓ କଲ ଟେ ତମେ ଚୟନ କହିଲେ ମୁଁ ବିଲ୍ ପେମେଣ୍ଟ କରିଦେବି। ତମ ପାଖୁକୁ ନେଇଯିବି ଯେହେତୁ ଦଶ ରୁ ପନ୍ଦର ଦିନି ରହିବା ଏଇ ଏଇ ମେଘ ଯୋଗୁ ଅଁ ମାନେ ତିନ୍ତି ଯିବା ଶୁଣନ୍ତୁ ମେଘରେ ସେ ତିନ୍ତି ଯାଇକି କଣ ହବ ନା ଆମ ସାଟ୍ ପେଣ୍ଟ୍ ଟି ଗନ୍ଧିଆ ହ ହୋଇଗଲେ ଶୁଖିବାରେ ମଧ୍ୟ ଡେରି ହବ। ସେଇଥି ପାଇଁ ମୁଁ କୋହୁଥିଲି କି। ମୋ ପାଇଁ ମୁଁ ଏଠି କିଛି ହଳ ସାଟ୍ ପେଣ୍ଟ ନେଇଯିବି ବୁଲିବା ଆଉ।
ହୋଉ ଠିକ ଅଛି ଭାଇ ତମର ଯାହା ଇଚ୍ଛା। ହୋଉ ଭାଇ।
ଆଚ୍ଛା ଦେଖ ଏବେ ତ ସମୟ ଏଗାରଟା ସତର ବାଜିଲାଣି ତମେ ଖାଇନଥିବ। ତାହେଲେ ତମେ ଯାଇକି ଖାଅ ଖାଇପକା ଆଉ। ତାହଲେ ରହୁଛି ଭାଇ।